ହ୍ୟାଲୋ।
ମ୍ୟାଡ଼ାମ ନମସ୍କାର ସୁପ୍ରଭାତ।
ସୁପ୍ରଭାତ କଣ କରୁଥିଲେ?
ଆଜ୍ଞା ଏ ଯୋଉ ପୋଖରୀ ଟିକେ ବୁଲିବାକୁ ଆସିଛି।
ଓହୋ ସକାଳୁ ପୋଖରୀଆଡେ?
ଆଜ୍ଞା।
ଆଚ୍ଛା ତ ମୋର ଆଜି ଜଳଖିଆରେ କଣ ଖାଇବେ?
ଆଜ୍ଞା ଜଳଖିଆ ତ ବ୍ରଶ ଏପର୍ଯ୍ୟନ୍ତ ମୁଁ କରିନି ଆ ଆଜ୍ଞା ଗଲେ ଚା ଆଉ ବିସ୍କୁଟ ମିକ୍ସର ଟିକେ ଖାଇବା।
ଚାହା ବିସ୍କୁଟ ବି ସବୁ ସକାଳୁ ଦେହ ପାଇଁ ଭଲ ନୁହେଁ।
ଆଜ୍ଞା।
ଚା ବିସ୍କିଟ ଟିକେ ଖାଇଦେଲେ ଚଳିବ ତା ସହିତ ପୁଣି ମିକ୍ସଚର ତେଲ ଛଣା ଜିନିଷ। ଦେହ ପାଇଁ ବହୁତ ଖରାପ।
ଆଉ ଆଉ କିଛି ଅଲଗା ଜିନିଷ କିଛି ଖାଆନ୍ତୁ। ଯେମିତି ଆମ ଓଡିଆ ଘରର ପିଠା ଖାଆନ୍ତୁ, ଚୁଡ଼ା ଖାଆନ୍ତୁ, ଚୁଡ଼ା ଦହି।
ଆଜ୍ଞା ଦହି ମୁଁ ଖାଏନି।
ନହଲେ ଚୁଡ଼ା ଅମୁଲ, ଚୁଡ଼ା କ୍ଷୀର, ଖାଲି ଚୁଡ଼ା କଦଳୀ। ସୁଜି ଉପମା ଏଇଗୁଡା ସବୁ ସକାଳୁ ଖାଇବା କଥା ନା ଆଉ।
ଆଜ୍ଞା। ଆଉ ଆଜ୍ଞା ଆପ୍ ଆଜ୍ଞା ଆଉ ଆପଣ କଣ ଖାଇଛନ୍ତି।
ମୁଁ ତ କିଛି ଖାଇନି। ଏବେ ମୁଁ ଜଷ୍ଟ ଉଠିଲି।
ଆଜ୍ଞା।
ଏବ୍ ପିଲାମାନଙ୍କୁ ଟିକେ ରେଡି କରଲିି ସେମାନେ ସ୍କୁଲ ଗଲେ।
ଆଜ୍ଞା।
ତାପରେ ଆମର ଯଉ ହାଉସ ମେକର ଆଶ୍ଚଛନ୍ତି ମାନେ ଯୋଡ଼ାଓ ମେଡ଼ ଯିଏ। କାମ କରନ୍ତି ସିଏ ଆସିଛନ୍ତି କାମ କରୁଚ଼ନ୍ତି ବାସନ ସଫା କରୁଚ଼ନ୍ତି। ତାପରେ ମୁଁ ଯିବି ମୋର କାମ କରି ଗାଧେଇବି ଖାଇବା ବନେଇବି।
ଆଜ୍ଞା।
ଖାଇବି ଆଉ।
ଆଜ୍ଞା। ଆଉ ଆଜ୍ଞା ଯୋଉ ରଜରେ କେମିତି କଣ ଜାଗା ସବୁ ବୁଲାବୁଲି କଲେ।
ରଜରେ ବୁଲିବା କଥା ଟିକେ ଦୋଳି ଖେଳିଲୁ ପାନ ଟିକେ ଖାଇଲୁ। ଆଉ ନୂଆ ନୂଆ ଡ୍ରେସ ପିନ୍ଧିବୁ ଆଉ କଣ। ଏଇଆ ତ ଆଉ କଣେ ରଜ ସେ। ପୂର୍ବ ଭଳି ସେମିତି ରଜ ତ ସେମତି କିଛି ନାହିଁ ବିଶେଷ। ପୂର୍ବରୁ ଯେମିତି ଯେତେ ପ୍ରକାର ଦୋଳି କରାଯାଏ ପିଠା କରାଯାଏ। ସେ ସବୁ ଆଉ କଣ ଦେଖିବାକୁ ମିଳୁଚି ନା ଆଉ। ସେ ଅଛି।
ଆ ଆଜ୍ଞା ଯାହାନେ ସବୁ ଛୁଆବେଳେ ଯୋଉ ଛୋଟ ବେଳେ ସବୁ ହଉଥିଲା ଏଇ ସବୁ।
ଛୋଟ ବେଳେ ବହୁତ ସାରା ଦୋଳି ବୁଲାବୁଲି ସବୁ ହଉଥିଲାମ ତାପରେ ଗୋଟେ କଥା ହଉଚି ଏବେକାର ଏନଦ୍ଭାରମେଣ୍ଟ ବିସ୍‌ ମାନେ ଯୋଉ ପରିବେଶ ଯେମତି ଇଏ ହଉଚି ବହୁତ ଗରମ ଲାଗୁଛି। ନା ଆ ପୂର୍ବରୁ ଅତ୍ୟଧିକ ଖରା ହଉନଥିଲା। ରଜ ଟାଇମ ବେଳକୁ ମାନେ ଯାହା ହେଲେ ବର୍ଷା ହଉ ଥିଲା ପାଗ ପୁରା ଥଣ୍ଡା ରହୁଥିଲା, ଏ ଏବେ ଅତ୍ୟଧିକ ଗରମ। ଏବେ ବହୁତ ଗରମ ଲାଗୁଚି। ଏବେ ଆଉ କୋଉ ଦୋଳି ଖେଳି ହଉଚ଼ି ନା ବାହାରକୁ ଯାଇ ହଉଛି।
ଆଜ୍ଞା।
ଆଜ୍ଞା ତଥାପି ସେଏ ଆଜ୍ଞା ଆଜ୍ଞା ତଥାପି ସେ ଗରମରେ ଆମେ ଯାଇଥିଲୁ ସବୁ। ଯୋଉ ବୁଲାବୁଲି କରିତେ ଆମ ସାଙ୍ଗ ମାନେ ସବୁ ରଜରେ।
କୁଆଡେ କୁଆଡେ ସବୁ ବୁଲିଲେ।
ଆଜ୍ଞା ଯାଇଥିଲୁ ଭୀମକୁଣ୍ଡ। ଆଜ୍ଞା ଆମ କେଉଁଝର ଏପଟରେ ସେ ଆଜ୍ଞା ହଁ।
ଓହୋ ବଢିଆ ବଢିଆ ଭିମ୍କୁଣ୍ଡ ଭଲ ଜାଗା।
ଆଜ୍ଞା ଭୀମ୍କୁଣ୍ଡ ଯାଇଥିଲୁ ଆଉ ଯୋଉ ଶିମିଳିପାଳ ନ୍ୟାସନାଲ୍ ପାର୍କ ଗୋଟେ ଜାଣିଥିବେ। ଆଜ୍ଞା ହଁ ଆଜ୍ଞା ସେଟିଯାଇଥିଲୁ ଯେ କିନ୍ତୁ ଆଜ୍ଞା ଯୋଉ ଯୋଉ ସେଇଠି ଥିଲେ ଯୋଉ ଫରେଷ୍ଟର ଗାର୍ଡଉର ସବୁ ଛାଡ଼ିଲେନି କଇଲେ
ଦେଇ।
କଣ ଆଜ୍ଞା ଛାଡିଲେନି ଏଇ କଣ ବର୍ଷା ପାଇଁ।
ଓହୋ ସେପଟେ ସାଇଟିରେ ବର୍ଷା ହଉଥିଲା ତାହେଲେ।
ଆଜ୍ଞା ପ୍ରବ ପ୍ରବଳ ବର୍ଷା ଆଉ ଆଜ୍ଞା ଯୋଉ ଯା ଆଜ୍ଞା ଆଉ ଯାଇ ଥିଲୁ ଆଜ୍ଞା ଯୋଉ ଆମର ସିଆଡ଼େ ସିଆଡେ ଗଲୁ। ଏଠି ଯୋଉ ଯୋଉ ତୁ ଗୁଣ୍ଡିଚାହେଇଜାଣିଥିବେ।
ଗୁଣ୍ଡିଚ ହଁ ହଁ। ଜାଇଛି ମୁଁ ତ ଦେଖିନି, ମୁଁ କଇଲି କେଉଁଝର ସେ ଯୋଉ ୱାଟରଫଲ ଯୋଉ ଦି ସେଟା ଅଛି ବଡଘାଗେରା ସାନ ଘାଘେରା ପ୍ଲେସ୍ ସେଇଟା ଖାଲି ଯାଇଛି। ଆଉ ଆଉ ଏତେ ଜାଗା କାଇଁ ପଡେ଼କି
ଆଜ୍ଞା। ଆଜ୍ଞା ଏଠି କେତେ ଅଛି, ସାନ ଘାଗରା ଅଛି, ବଡଘାଗରା ଅଛି, ଗୁଣ୍ଡିଚାଘାଇ ବି ଅଛି? ଆଉ ଏଠି ରେମାଲ ଡ୍ୟାମ୍ ଜାଣିଥିବ ଅଛି? ଆଜ୍ଞା ରେମାଲ ଡ୍ୟାମ୍ ଗୋଟେ ଆମ ଗାଁ ଆଜ୍ଞା। କେବେ ଆସିଛନ୍ତି ଭୋଜି ଫୋଜି କରିତେ ରେମାଲ ଡ୍ୟାମ?
ନାଇଁ ଭୋଜି କରିବାକୁ ସିଆଡେ ଯାଇନି ମୁଁ। ତାରିଣୀ ଖାଲି ଯାଇଛି ଘଟଗାଁ ତାରିଣୀ ତା ପାଖାପାଖି ସେଥିପାଇଁ ଘାଗରା ସେଗୁଡା ଯାଇଛୁ ଆଉ। କେଉଁଝର ଆଡ଼େ ବଟ୍ କିନ୍ତୁ ମୋର ଆମର ସବୁ ବନ୍ଧୁବାନ୍ଧବ ଅଛନ୍ତି।
ଆଜ୍ଞା।
କେଉଁଝର ଡିଷ୍ଟ୍ରିକ୍ଟର ଗାଁ ହଉଛି ସବୁ ଦରଡିପାଳ ଏ-ଏଇ ଦରଡିପାଳ ଗୋଟେ ଗାଁ, ଆଉ ଗୋଟେ କଣ ସେଟା ଆଉ ଗୋଟେ ମାନ ମାନତିର ଅଛି। ହଁ, ଆଉ ଗୋଟେ ମାନତିର ଅଛି।
ଆଜ୍ଞା ହଁ, ମାନତିରଟା ବି ଏ ଗାଁ ପାଖରେ।
ହଁ। ସେଠି ମୋର ଗୋଟେ ପିଇସି ଝିଅ, ମାନେ ମୋର ପିଇସି ଜଣେ ଜଣେ ପିଇସି ହେବେ ଆଉ ଜଣେ ପୁଣି ପିଇସି ଯେ-ଯୋଉ ଦାଦାଙ୍କ ଝିଅ ଜଣେ ମ୍ୟାରେଜ କରିଛି। ଆଉ ଦରିଡ଼ିପାଳ ଯୋଉଠି କହିଲି, ସେଠି ମୋର ପିଇସିଙ୍କ ଘର।
ଆଜ୍ଞା।
ହୁଁ।
ଆଜ୍ଞା।
ସେ ଯୋଉ ମହାନ୍ତି ଘର ସବୁ ଯିଏ ତାଙ୍କର।
ଆଜ୍ଞା। ଆଉ ଆଜ୍ଞା ଆପଣଙ୍କ ଚାଷବାସ କେମିତି କଣ ଚାଲିଚି?
ହୁଁ ଆମର କିଛି ଚାଷ ନାହିଁ, ଆମର ମୁଁ ତ ଭୁବନେଶ୍ବରରେ ରହୁଚି। ଆମର ଚାଷ ନାହିଁ। ମାନେ ମୋ ବାପଘର ଗାଁରେ ଚାଷ ହଉଛି, ଭୁବନ ସାଇଟରେ।
ଆଜ୍ଞା।
ଆମ ଯୋଉ ସାଇଡ଼ରେ ସବୁ ନଈ ପଇ ରହେ, ସେ କଡେ ସେ ସାଇଡ଼ରେ ବେଶୀ ଚାଷ ହୁଏ। ଆମ ସେପଟେ ତ ନଈ ବେଶୀ କିଛି ନାହିଁ ଆଉ ଚାଷ କଣ? ସେଇ ଗୋଟିଏ ଜିନିଷ ହୁଏ ଖାଲି ଧାନ। ଆଉ ସେଇଟା ତ ସବୁଆଡେ ଓଡିଶାସାରା ସମସ୍ତଙ୍କର ହ ଯୋଉ ମାନେ କଣ ଯେମତି କୁହନ୍ତି ସମସ୍ତ ସ୍ତଙ୍କର ଘରୋଇ ଚାଷ ହଉଛି, ଧାନ। ସେଇଟା ଫାଷ୍ଟ ପ୍ରାୟୋରିଟି ତାପରେ ଯାଇକି ଆଉ ବାକି ଯାହା ସବୁ।
ଆଜ୍ଞା। ଅଧିକାଂଶ ଜାଗାରେ ବି ଦେ ଖାଲି ଧାନ ଚାଷ କରୁଚନ୍ତି ଆଉ କିଛି କେହି କରୁନାହାଁନ୍ତି। ଯାହା ଟିକେ ମୁ
ନାଇଁ ଯାଉ ଯୋଉ ମାନଙ୍କର ଉର୍ବର ମାଟି, ନଈକୂଳିଆ ଜାଗା, ସେଇମାନେ ସବୁ ଅଲଗା ଜିନିଷ କରୁଛନ୍ତି। ଏ ଦିନମାନଙ୍କରେ ଟିକେ ପାହାଡିଆ, ପାଣି କମ, କେବଳ ବର୍ଷା ସିଜିନ୍ ନେଇଁ ପାଣି ହୁଏ। ସେଇମାନେ କେବଳ ଧାନ ଉପରେ ଡିପେଣ୍ଡ, ଧାନ ଚାଷ ଗୋଟିଏ ହିଁ ହୁଏ। ଧାନ ହେଲେ ବିରି, ମୁୁଗ। ଏମାନଙ୍କୁ ସେଠି ଟିକେ କମ୍ ପାଣି ଦରକାର ବିରି ମୁଗ ପାଇଁ ବି ସେଇଟା ସେ ରା ନହେଲେ ହୁଏ ଆଉ ନହେଲେ କାହିଁ କିଛି ଆମର ଦରଡିପାଳ ବା ସିଆଡେ ଯେମିତି ସବୁ ପରିବା ଚାଷ କରାଯାଉଛି ନଈ ଅଛି ବୋଲି, ସେଠି ସବ ବୁ ଜାଗାରେ ପରିବା, ବାଦାମ ଏଗୁଡା ସବୁ ମାନେ ସେଇ ସେଇଟାକୁ କହନ୍ତି ଚାଷ। ଆମ ଆଡୁ ଏଇଗୁଡା କଣ ଚାଷ?
ଟିକେ ସିଆଡ ତ ଆଜ୍ଞା ହଁ। ସିଆଡେ ବର୍ଷରେ ସବୁ ଚାଷ ଇଏ କରୁଛନ୍ତି ହଁ।
ହଁ ହଁ। ଆଉ ହଉ। ଆଉ ସବୁ ଘରେ କିଏ କିଏ ରହୁଛନ୍ତି, କଣ କରୁଛନ୍ତି?
ଏ ଘରେ ଅଛନ୍ତି ବାପା, ମା ଆଉ ଯୋଉ ଭଉଣୀ। ହଉ ଆଜ୍ଞା ମୁଁ ରଖୁଚି ପରେ କେତଳେ
ଓହୋ। ନାଇଁ ନାଇଁ, କିଏ କହିଲେ ରଖୁଛନ୍ତି?
ଆଜ୍ଞା ମୋ ପାଖରେ ଗୋଟେ ପିଲାଟା ବସିଛି।
ନାଇଁରେ ମୋର ଦଶ ମିନିଟ ହଁ ହଁ।
ଆଜ୍ଞା।
ଆଚ୍ଛା ତାହେଲେ ସମସ୍ତେ ବ୍ୟସ୍ତ ରହୁଛନ୍ତି, ସଖାଳୁ ସକାଳୁ ଏଇ ସବୁଥିରେ?
ଆଜ୍ଞା ଆଜ୍ଞା।
ହଁ ଭେରି ଗୁଡ ଭେରି ଗୁଡ। କମ୍ପଲିଟ କରିବା କଥା, ଭେରି ଗୁଡ଼।
ଆଜ୍ଞା।
ବୁଝିଲୁ ଇଂସି ୟୁଜ କରିବା କଥା ମୁଁ କରିଦଲି ଉଁ
ଆଜ୍ଞା ହଁ ପରା ଆଜ୍ଞା ସେମତି ହେଇଯାଉଛି ଗୋଟେ ଗୋଟେ।
ହଁ କଣ କରିଆ କେମି ଚ ହେଇଯାଉଛି ତ ବାହାରି ଯାଉଛି। ପିଓର ଓଡିଆ କହିଲା ବେଳକୁ କିଛି ବି ହଉ ହଉନି ଆଉ ଭାବିବାକୁ ପଡୁଛି କଣ କହିବୁ କଣ ନାହିଁ।
ଆଜ୍ଞା।
ହୁଁ।
ଆଉ ଆପଣଙ୍କ ସ୍ୱାମୀ ଏବେ କଣ କରୁଛନ୍ତି।
ସିଏ ସଫ୍ଟୱୟାର ଇଞ୍ଜିନିୟର ସେ ଅଫିସ ଯାଇ ସାରିବଣି। ପିଲାମାନେ ତାଙ୍କର ଟାଇମିଂ ଟା ଏବେ ନାଇ ପିଲାକୁ ଯଦି ସ୍କୁଲ ରେ ଛାଡିବେ? ତାକୁ ସେପଟେ ଛାଡିକି ତାଙ୍କୁ ଡ ସ ନିଜେ ଯିବେ ଆଉ ହୁଁ। ଏଇଆ ସବୁ ଆଉ ଘରେ ସଂସାର ଆଉ।
ଆଜ୍ଞା। ଆଉ ଘରେ ସବୁ ଦେହ ସମସ୍ତଙ୍କର ଦେହ ପା ଭଲ ଅଛି ନା
ହଁ ଭଲ ଅଛି ଆଉ ଏପଟେ ସାଇଟରେ ତ ହଁ ଭୁବନେଶ୍ୱରରେ ତ ପ୍ରବଳ ବର୍ଷା ହଉଛି। ଦି ଦିନ ହେଲାଣି ଟୋଟାଲ ବର୍ଷା ହଉନଥିଲା। ଷ୍ଟିଲ୍ ଚାରି ପାଞ୍ଚ ଦିନ ହେଲାଣି। ଗରମ ଯେ କାହିଁ ବର୍ଷ ମାନେ ଖରାଦିନ ଭଳିଆ ଥିଲା ଏବେ କଣ ଯୋଉ ଦେବସ୍ନାନ ପୂର୍ଣ୍ଣିମା ଦିନ ଠାରୁ ତ ବର୍ଷା ହଉଛି ଆଉ ମାନେ ଭଗବାନଙ୍କର ଗୋଟେ ଯେମିତି ସତରେ ଯେମିତି ଅଛି ସିଏ ନ ଗାଧେଇଲା ପର୍ଯ୍ୟନ୍ତ ଇନ୍ଦ୍ର ଦେବ ବର୍ସିବେନି
ଆଜ୍ଞା।
ତ ଠିକ୍ ସ ସେଇ ତା ପୂର୍ବରୁ ସେମିତି ଏମିତି ବର୍ଷା ଦିନ ଭଳିଆ ହିଁ ହଉନଥିଲା। ଯେବେଠାରୁ ଦେବସ୍ନାନ ପୂର୍ଣ୍ଣିମା ହେଲାଣି ତା ପରଠୁ ହିଁ ବର୍ଷା ଦିନ ଭଳିଆ କଣ୍ଟିନ୍ୟୁ ଦିନ ରାତି ବର୍ଷା ଲାଗି ହିଁ ରହିଛି।
ଆଜ୍ଞା ଆମର ବି ଆଜି ରାତି ଯୋଉ ଚାରିଟା ପାଖାପାଖିରୁ ଯୋଉ ବର୍ଷା ରାଧିଲାଣି ଏଇନ ଜଷ୍ଟ ଛାଡିଛି ଟିକେ।
ହୁଁ ଆଚ୍ଛା। ଆଉ ତମେ ପୁରୀ ସବୁ ଯାଅ ଯୋଉ ରଥଯାତ୍ରା ଦେହସ୍ନାନ ପୂର୍ଣ୍ଣିମା ହେଲା।
ଆଜ୍ଞା ର ଆଜ୍ଞା ପୁରୀ ତ ସେମିତି ଯାଇଛୁ କିନ୍ତୁ କେବେ ରଥଯାତ୍ରା ଯାଇନୁ।
ନାଇଁ ରଥଯାତ୍ରା ବି ଆମେ ବି ସେଇ ଯାଉନା ପାଖରେ ଥିଲେ ବି ସେଇ ସୁନାବେେଶ ଦେ ମ ଯାହା ରାତିରେ ଯାଉ ରାତି ରାତି ପଳେଇ ଆସୁ। ଆଉ ଦିନରେ ତ ରଥଯାତ୍ରାରେ ତ ବହୁତ ଭିଡ ଆଉ ସେଠି କଣ ଯାଇହବ। ଓ ଟୋଟାଲି ଯିଏ ଯିବ ସବୁ ପୁଅ ପିଲା ଜଣେ ଜଣେ ହଁ। ଧଳା ଝଗଡା ହେବ କିଏ ତା ଭିତରେ କିଏ ପଶିବ। ଦଳା ଚକ ଟା ଲୋକମାନେ ଜାଇିକି ବେଶୀ ଭିଡ ଜାଗାକୁ ହିଁ ବେଶି ଯାଉଛନ୍ତି। ମାନେ ଦେଖ ଦେଖୁଚ ଯୋଉ ଜାଗାରେ ତମେ ଯିବାଆସିବା କରିପାରୁନ, ସେଠ ଯେତେ ଜଲଦି ପାରିବ ବାହାରକି ଆସିବ ହେରି। ନାଇଁ ସିଏ ଓଲ୍ଟା ଠେଲି ହେ ହେଇ ହେ ହେ ବେଶୀ ଯାଉଛନ୍ତି ଠାରକୁ ଯେନ୍ତି ଦେଖିବେ। ନାଇଁ ନାଇଁ ସେ ମରିଗଲେ ବେଶୀ ଆର ବର୍ଷ ଟିକେ ଖରା ଥିଲା ତାପରେ ଆହୁରି ବେଶୀ ଭିଡ।
ଆଜ୍ଞା ଆଉ ଏ ବର୍ଷ ବି କୋଉ ଖରା କମ ହଉଛି କି।
ହଁ ନାଇଁ ଏ ବର୍ଷ ବର୍ଷା ହେଲାଣି ଯଦି ମେ ବି ନ ହେଇପାରେ ଏତେ ଖରା।
ଆଜ୍ଞା।
ଭିଡ ହଉଛି ଯେହେତୁ ଯିବା କଥା ନୁହେଁ ଆକ୍ଚୁଆଲି। ଦୂର ଜାଗାକୁ ସ ଟିକେ ଫାଙ୍କା ଫାଙ୍କା ଦେଖିକି ଫାଙ୍କା ଫାଙ୍କା ଦେଖିକି ତମେ ପଳେଇ ଆସିବ ନାଇଁ ଲୋକମାନେ ଜାଣିକି ଠକୁରଙ୍କ ପାଖ ପୁରା ଛଇଁବେ ବୋଲି ଏ ଠେଲି ଠେଲି ହେଇ ହେଇ ପଳଉଛନ୍ତି ଆଗକୁ।
ହ୍ୟାଲା ହ୍ୟାଲୋ।
ଆଉ ହଁ ଆଉ ଦଳି ହେଇବନି ଚକଟ ହେଇଯିବନି ଆଉ କଣ ହବ।
ଆଜ୍ଞା ଆଉପଣ ସୁ କଉ କୋଉ ଜାଗା ଯାଇଛନ୍ତି?
ଓଡିଶାର ମୁଁ ବହୁତ ସାରା ଜାଗା ବୁଲିଛି।
ଆଜ୍ଞା, ଓଡିଶା ବାହରକକୁ ଯାଇଛନ୍ତି ନା ନାହିଁ?
ହଁ ମୁଁ ହାଇଦ୍ରାବାଦରେ ବା ପାଠ ପଢୁଥିଲି ମାନେ ଗୋଟେ ସଫ୍ଟୱେର କୋର୍ସ କରୁଥିଲି।
ଆଜ୍ଞା, ଆଉ ଏବେ କଣ କରୁଛନ୍ତି? ଘରେ ଅଛନ୍ତି?
ଏବେ ନାଇଁ ଏବେ ଚ କି କିଛି କରୁନି ପିଲାମାନେ ସ୍କୁଲ ଯାଉଛନ୍ତି ଏବେ ପଢନି କରିବି ପରେ ଟିକେ ଆଉ ବର୍ଷେ ଏ ବ୍ରେକ୍ ନେଇଛି ତାପରେ କରିବି ଆଉ।
ଆଜ୍ଞା।
ଯାଇଛି ଶିରିଡି ଯାଇଛି ଆଉ ଗୁଜୁରତର ସେପଟ ସାଇଟର ଯେତେକ ମନ୍ଦିର ଟା ସବୁ ଯାଇଛି ହଁ ବହୁତ କ ଗୁଡେ ଜାଗା ଯାଇଛି, ବୁଲିଛି। ହଉ ହୋଲ ହାଇଦ୍ରାବାଦ ତ ରହୁଥିଲି ସେଠି ବୁଲିଚି। ମୁମ୍ବାଇ ବି ବୁଲିଛି ଆଉ କଣ ବୁଲିଛି ବହୁତ ସାରା ଜାଗା ଆଉ। ଓଡିଶାର କିନ୍ତୁ ଦି ତିନିଟି ଜାଗା ମୁଁ ଛାଡି ଦେଇଛି ଯେମିତି ଯୋଉ ଆ ସେଇଟା କଣ ପଞ୍ଚଲିଙ୍ଗେଶ୍ଵର ଯାଇନି।
ଆଜ୍ଞ।
ଆଉ। ଚିଲିକା ମେନ ହଉଛି ମୁଁ ଚିଲିକା ହିଁ ଯାଇନି ଏଇ ପାଖ
ଆଜ୍ଞା, ଚିଲିକାରେ ଏବେ ଚିଲିକାକୁ ଏବେ ଯିବେନି। ଆଜ୍ଞା ଯୋଉ ପାଣି ଆସୁଛି ଡଙ୍ଗା ଉଲଟେଇ ଦବ।
ନାଇଁ ମୁଁ ସେଇ ପାଣି ଭୟରେ ହିଁ ମୁଁ କେବେ ଚିଲିକା ହିଁ ଯାଉନି।
ଆଜ୍ଞା।
ସେ ଯେ ବୋଟରେ ଯିବା ପାଇଁ ପଡିବ ବୋଲି କି କଣ ବୋଲି ମୁଁ ଯାଇନି ଯାଉନି ଯାଇନି ଆଉ।
ଆଜ୍ଞା।
ଯେତେବେଳେ ଗୋଟେ ଶୁଣିଲା ବେଳକୁ କିଏ ଗୋଟେ ବୁଡିଯାଉଛି ତ ସେଥିପାଇଁ ମତେ ଡର ଲାଗେ ସେ ପାଣି ଜାଗାକୁ।
ଆଜ୍ଞା ହଁ, ଡଙ୍ଗା ସବୁ ଓଲଟି ଦଉଛି।
ହୁଁ। ଯାଉ ହଁ ହଁ ସରିଗଲା ହଉ ହଉ।